ହ୍ୟାଲୋ।
ହଁ। କଣ କରୁଚ?
କିଛି ନାଇଁ ଏଇ ଏମିତି ବସିଛି ଆଉ। ତୋମେ
ହଉ ନାଇଁ ମୁଁ ଏଇ ଥିଲି ବୋଉଙ୍କ ପାଖରେ ଆଉ ବୋଉ ଏଇଠି ରୁଟି କର ଚନ୍ତ ମୁଁ ଟିକେ ତାଙ୍କ ସହିତ ବସିଛି ଶେକି ଦଉଛି ଆଉ। ହୁଁ,
ଭଲ ମାଙ୍କୁ ସାହାଯ୍ଯ କରିବା ଟା ବହୁତ ଭଲ।
ହଁ ଏଇ ଯୋଉ ଗରମ ହଉଚି ନା ଟିକେ ଶୀଘ୍ର ଶୀଘ୍ର କରଦେଲେ ଶୀଘ୍ର ଶୀଘ୍ର ଖାଇବେ ଆ।
ଆଚ୍ଛା।
ହଁ।
ହଁ ନା ଟାଇମ ବି ହେଇଗଲାଣି ବେଶ ଲେଟ୍ ରେ ରା -ମାନେ ଡେରିରେ ଖାଇବା କଥା ବି ନୁହଁ। ଜଲଦି ଖାଇକି ଶୋଇ ପଡିବା ଟା ସ୍ୱାସ୍ଥ୍ୟ ପକ୍ଷେ ଭଲ।
ହଁ।
ଆଜ କାଲି ଲୋକମାନେ ଯୋଉ କଣ କରୁଚନ୍ତି ନା ବହୁତ ଡେରି ଯାଏଁ ରହୁଛନ୍ତି ଖାଉଛନ୍ତି ଏବଂ ବହୁତ ଡେରିରେ ଶୋଉଛନ୍ତି, କିନ୍ତୁ ସେଟା କଣ ଆମ ଦେହ ପାଇଁ ଠିକ କି ଠିକ ନୁହଁ। ଯେତେ ଜଲଦି ପାରିବ ଆମେ ଖାଇବା ଯାହାବି ଖାଦ୍ୟ ଖାଉଚନ୍ତି। ଖାଦ୍ୟ ଖାଇକି ଶୋଇ ପଡିବା ଟା ଆମ ଶରୀର ପାଇଁ ନିହାତି ଭଲ।
ହଁ। ଆ ସେଟା କଣ କେହି ବୁଝୁଛନ୍ତି ଆଉ ପା ବୁଝୁନାହାନ୍ତି। ତାପରେ ବହୁଳ ମାତ୍ରାରେ ଯୋଉ ଫୋନ୍ ର ବ୍ୟବହାର କରୁନାହାନ୍ତି, ଆଉ ସୁ ସମୟ ଅନୁସାରେ କେହି କିଛି କାମ କରୁନାହା ସେମ ତାପରେ ଆଜିକାଲି ଆଗ କାଳରେ କଣ ଏଇ ଯୋଉ ଫୋନ କି ଏଇ ଯୋଉ ଇଣ୍ଟରନେଟ ଏଗୁଡା। ଥିଲା ନା କିନ୍ତୁ ଆଗକାଳେ ମଣିଷ ସବୁ ସବୁ ଯୋଉ ସମୟରେ ଯେ କୌଣସି କାମ କରିବା କଥା ସବୁ କିଛି ଶେଷ କରୁଥିଲେ କିନ୍ତୁ ଏବେ ଆଉ କଣ ସେମିତି ହଉଛି ସବୁ କାମରେ। ତାଙ୍କର କିଛି ନା କିଛି ପରିବର୍ତ୍ତନ ଦରକାରାରେ ସେ ଖାଇବା ଠୁ ଆରମ୍ଭ କରିକି ଶୋଇବା ପର୍ଯ୍ୟନ୍ତ ସବୁ କାମରେ ତାଙ୍କର ପରିବର୍ତ୍ତନ ଦରକାର ଯେମିତିକି ଆଗରୁ। ଛଅ ସାତଟା ଆଠଟା। ମଧ୍ୟରେ ଖାଇବା ଶେଷ କରିବା ଦରକାର କିନ୍ତୁ ନହିଁ ଆଜ କାଲି ସାଢେ ଏଗାର ଏଗାରଟା ତିରିଶ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଖାଇନଥାନ୍ତି ବେଳେ ବେଳେ ଏଗାରଟା ସାଢେ ଏଗାରଟା ତିରିଶ ପାଖାପାଖି।
ହଁ ହଁ ହଁ।
ହଁ ପରା
କଣ କରାଯିବ ଲୋକମାନେ ତ କିଛି ବୁଝୁ ନାହାନ୍ତି ପରେ ନିଜର ଅସୁବିଧା ସମୟରେ ଦେଇକିନା ମନେ ପକେଇବେ ସେତେବେଳେ ଆଉ କିଛି ଥିବ କି?
ହଁ ପରା ସେଇଟା ଏବେ ବୁଝୁନାହାନ୍ତି ଆଉ ଆଗକୁ ବୁଝିବେ। ଆଉ ମୁଁ କଣ ଶୁଣିଲି ତୁମ ଆଡେ ଗୋଟେ କଳକାରଖାନା କଣ ନୂଆ କରାଯାଉଛି ନା କଣ ଏବେ?
ହଁ କରାଯିବାର ତ ଅଛି ଯୋଜନା ଚାଲିଛି କିନ୍ତୁ ସେଥିପାଇଁ ଲୋକମାନେ। ବହୁତ। ଗଣ ଧାରଣା କଣ ଦେଇଥିଲେ ବି ମୁଁ ବି ଶୁଣୁଥିଲି କାହିଁକିନା କଳକାରଖାନା ହେଲେ। ଆମ ଅଞ୍ଚଳର ବାୟୁମଣ୍ଡଳ ଦୂଷିତ ହେଇଯିବ ତା ସହିତ ଆମର ପାଖରେ ଗୋଟେ ଗଣ୍ଡ ନାଳ ଅଛି ଯୋଉଥିରେ କି ତାହାର ସେମାନେ ଯାହା। ତା ଦୂଷିତ ପାଣି ଛାଡିବ। ପାଣିରେ ମିଶିବେ ଯୋଉଥିପାଇଁ ସେ ସେ ପାଣିକୁ ଆମ ଅଞ୍ଚଳର ଲୋକମାନେ କଣ କରୁଛନ୍ତି ନା ଗାଧେଇବାରେ ଗୋରୁ ଗାଈ ଗାଧେଇବାରେ ପିଇବାରେ ବ୍ୟବହାର କରୁଛନ୍ତି। ସେ ପାଣି ଦୂଷିତ ହେଇଗଲେ ଆଉ। ଲୋକମାନାନଙ୍କର ବିଭିନ୍ନ ପ୍ରକାର ରୋଗ ଦେଖାଦବ।
ହଁ।
ସେଥିପାଇଁ ଲୋକମାନେ ସବୁ।
ଆ
ପ୍ରତିବାଦ କରୁଛନ୍ତି।
ହଁ ନାଇଁ ଥରେ ଯଦି ସେ କଳକାରଖାନା ଆରମ୍ଭ ହେଇଯିବ ତାନେ ଗୋଟେ ଗ୍ରାମାଞ୍ଚ ଅଞ୍ଚଳ ମଧ୍ୟରେ ଯଦି ଗୋଟେ କଳକାରଖାନା କରିବା। ଲୋକମାନେ ଆଉ କଣ ସ୍ଥାୟୀ ଭାବରେ ରହିପାରିବେ କି? ସେମାନେ ବିଭିନ୍ନ ପ୍ରକାରର ଅସୁ ସମ୍ମୁଖୀନ ହେବେ ଯେପରିକି ବାୟୁ ପ୍ରଦୂଷଣ ହବ ଲୋକମାନେ ଶୁଦ୍ଧ ବାୟୁ ଯେମିତି ଆମେ ପ୍ରଶ୍ଵାସରେ ଗ୍ରହଣ କରୁଛନ୍ତି ତାହା ପାଇପାରିବେନି କି ସୁଦ୍ଧ ଜଳ ମଧ୍ୟ ପାଇପାରି ବେନି ବି ଶୁଦ୍ଧ ଜଳ କାହିଁକି ନା ସେ ଯୋଉ କଳକାରଖାନାରୁ ହଁ ପରା ତାପରେ ଯୋଉ ଯେଉଁ ଯେଉଁ ପରିବେଶରେ କଳକାରଖାନା ହୁଏ ସେ ଏରିଆର ଭୂତଳ ଜଳ ମଧ୍ୟ ବିଶୁଦ୍ଧ ନଥାଏ କାହିଁକି ନା ସେ କିଛି ମାତ୍ରାଧିକ ପରିମାଣରେ ଭୂତଳ ଜଳ ମଧ୍ୟ ସେ ଯୋଉ ବିସର୍ଜନକୁ ଗ୍ରହଣ କରିଥାଏ ଯାହା ଦ୍ଵାରା କି ବହୁତ ଭୂତଳ ଜଳ ମଧ୍ୟ ମଁ ମଣିଷକୁ ଶୁଦ୍ଧ ହିସାବରେ ମିଳି ନଥାଏ ସେଥିରେ ମଧ୍ୟ କିଛି ନା କିଛି ମିଶ୍ରିତ ଥାଏ। ତ ବହୁତ ଅସୁବିଧାର ସମ୍ମୁଖୀନ ହବେ ଲୋକମାନେ ଏବେ ବାୟୁମଣ୍ଡଳରେ ଯୋଉ ଧୂଳିିକଣା ଗୁଡିକ ଥାଏ ତ ତା ପାଇଁ ବି ଲୋକମାନେ ଯିବା ଆସିବାରେ ବି ଅସୁବିଧା ହବ କାହିଁକି ନା ବାଟ ଦେଖାଯିବ ନାହିଁ କାହିଁକି ନା ଦେଖ? ଆ ଶୀତ ଦିନରେ କୁହୁଡି ପଡିଥାଏ କିନ୍ତୁ ଆଜ କାଲି ଖରା ଦିନରେ ଗ୍ରୀଷ୍ମ ଋତୁରେ ମଧ୍ୟ ରାସ୍ତାରେ କୁହୁଡି ପଡୁଛି କାହିଁକି ଏଇ ପ୍ରଦୂଷଣ ଯୋଗୁ କାହିଁକି ନା? ସେ ଯୋଉ ବାୟୁମଣ୍ଡଳରେ ଯଦି ଧୂଳିିକଣ ର ମା ଯତ୍ରାଧିକ ବଢିଯିବ ତ ସିଏ ଗୋଟେ କଣ କୁହନ୍ତି ତାକୁ ରାସାୟନିକ ପ୍ରତିକ୍ରିୟା କରି ବାୟୁ ସହିତ କୃତ୍ରିମ କୁହୁଡି ତିଆରି କରିଥାଏ ଯାହାଦ୍୍ଵାରା କି ରାସ୍ତାଘାଟ ଦେଖାଯାଏନି ଲୋକମାନାନଙ୍କୁ ତ ବହୁତ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି ତ ଗ୍ରାମାଞ୍ଚଳରେ କଳକାରଖାନା ରହିବା ସାମାଜିକ ପାଇଁ ବିପଦ କାହିଁକି ନଆ ଲୋକମାନେ କୌଣସି ପ୍ରକାରର ଜିନିଷ - ଶୁଦ୍ଧ ଆକାରରେ ଆଉ ପାଇପାରିବେ ନାହିଁ। ତ ସି ବର୍ତ୍ତମାନ ଖୁସିରେ ଦେଖିକି ଆଗକୁ ଯାଉଛନ୍ତି କିନ୍ତୁ ଭବିଷ୍ୟତ କଥା ଆଉ ଭାବୁନାହାନ୍ତି ଭବିଷ୍ୟତରେ ଅସୁବିଧା ହବ ଆଉ। ଯାହା ହବ ତାପରେ ଆମର ଏବେ ଚାଷ ହଉଛି ପ୍ରଧାନ ଖାଦ୍ୟ। ଆମେ ଯଦି ଚାଷ କରିବା ତେବେ ଦି ମୁଠା ହଁ ଦିମୁଠା ଖାଦ୍ୟ ପାଇବା ତ ଦେଖିବା କଣ ହଉଛି। ତେବେ ଆଜିକାଲି ଦୁନିଆରେ କଳକାରଖାନାର ମାତ୍ରାଧିକ ପରିମାଣ ବଢିଗଲାଣି ସବୁ ପରିବେଶରେ ଯେ କୌଣସି ସ୍ଥାନରେ ଗୋଟିଏ କଳକାରଖାନା ନିଶ୍ଚିତ ଥିବ ଲୋକମାନେ ତାହା କୁ ଅଣଦେଖା କରି ଚଳପ୍ରଚଳ କରୁଛନ୍ତି ତଥାପି ନିଜ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡୁଛି କାହିଁକି ନା ତାର କୁପ୍ରଭାବ ମାତ୍ରା ଅଧିକ ତାର ସୁପରିମାଣ ଅଧିକ ଅଛି। କିନ୍ତୁ କୁପରିମାଣ ଆଗରେ ସୁପରିମାଣର ମାତ୍ରା ବହୁତ କମ୍ ଥାଏ କାହିଁକି ନା ତାର ବହୁତ ପ୍ରକାରର କୁପ୍ରଭାବ ଆମ ଶରୀରକୁ ପକାଇଥାଏ ଯାହାଦ୍୍ଵାରା କି ମଣିଷ ଏବେକାରେ ଦୁନିଆରେ ସିଏ କଣ ପଇସା ଆଗରେ ଲୋଭି ପାଲଟି ଯାଇଛି ଯାହାକୁ ଆମେ କହିବା ତ ମଣିଷ ତାର ନିଜ ସ୍ୱାସ୍ଥ୍ୟକୁ ଦେଖୁନାହିଁ ଅଣଦେଖା କରୁଛି ଯାହାକି ସେ ଭବିଷ୍ୟତରେ ତାହାକୁ ସାମ୍ନା କରିବ ଆଉ।
ପଢିବି ଆଉ।
ହୁଁ ମଣିଷ ଆଗକୁ ନ ଭାବିକି ବର୍ତ୍ତମାନ କ ଦେଖିକି ସେ ଆଗକୁ ଚାଲି ଯାଉଛେ ଯାହାକି ନିଜ ସମୟ ଟା କିଛି ଅସୁବିଧା ନହଇ ପ କିନ୍ତୁ ଭବିଷ୍ୟତରେ ତାଙ୍କର ଯୋଉ ବଂଶ ଆସିବେ ତାଙ୍କ ପାଇଁ ଅସୁବିଧାର ସମ୍ମୁଖୀନ କରିବେ ଆଉ। ଆଉ ତୁମ ପରିବେଶରେ ଗଛ ଲଗା ଚାଲିଛି ତ କି କାଲି ତ କଣ ବିଶ୍ପ ପରିବେଶ ଦିବସ ଥିଲା। ହଁ
ଗଛ ଲଗେଇଲେ କଣ ହବ ବହୁତ ଗଛର ମାତ୍ରା ତ ସଠିକ। ଠିକ ଭାବରେ ହେଇପାରୁନି। ବହୁତ କମ ଲାଗୁଛି। କୋଉଠି ଧର ଗଛ ଲଗେଇ ଦେଇେଇକି ଲୋକ ପଳେଇ ଆସିଲେ କୋଉଠି ଗୋରୁ ଗାଈ ଖାଇଦେଲେ ସେମିତି ହଉଛି ଆଉ।
ଆଛା ହଁ ସେ ବି ସତ କିନ୍ତୁ ଲଗାଇଲେ କଣ ନା ପ୍ରକୃତିର ଯେତିକି ବୃକ୍ଷ ଥିଲା ଆଉ ତ ଏବେ ସେତିକି ମାତ୍ରାରେ ନାହିଁ ନା କାହିଁକି ନା ଲୋକମାନେ ତାର ଆବଶ୍ୟକତା ପୂରଣ କରିବା ପାଇଁ ତାକୁ ବ୍ୟବହାର କରୁଛନ୍ତି। ହଁ ତ ତାକୁ କିଛି ମାତ୍ରାରେ ପୂରଣ କରିବା ପାଇଁ ଆମକୁ ଗଛ ଲଗାଇବା ଉଚିତ ପ୍ରଥମତଃ ପ୍ରଦୂଷଣ କିଛି ମାତ୍ରାରେ ରୋକିବା ପାଇଁ ଦ୍ଵିତୀୟତଃ ତାର ସ୍ଥାନ ପୂରଣ କରିବା ପାଇଁ।
ହଁ ଗଛ ଲଗେଇଲେ ତ ସିନା ହଉଛି ଆମର ବର୍ଷା ବି ର ପରିମାଣ ଠିକ ସେ ହବ। ସହିତ ବାୟୁମଣ୍ଡଳର ମାନେ ତା ମାତ୍ରା ଠିକ ରହିବ ଆଉ କଣ ରହିବ ଆମର। ଅମ୍ଳଜାନ ବି ଲୋକମାନେ ଠିକ ଭାବରେ ସଠିକ ଭାବରେ ପାଇପାରିବେ।
ହୁଁ। ଏମିତିକ ଉଦ୍ଭିଦ ତାର ସବୁ ଅଂଶ ଆମକୁ ଦାନ କରିଦେଇଥାଏ ତଥାପି ମଣିଷ ବୁଝେ ପାରେନି ଯେମିତି କି ଖରା ଦିନରେ ଆମକୁ ଛାଇ ଦିଏ ଉଦ୍ଭିଦ ଏମିତି କିଛି ଉଦ୍ଭିଦ ଅଛନ୍ତି ଯାହାରକି ତାର ପ୍ରତ୍ୟେକ ଅଂଶ ଆମର ବ୍ୟବହାରରେ ଲାଗିଥାଏ ଯେପରିକି ଏଇ ଯୋଉ ଆମେ ତାଳ ଗଛକୁ ଦେଖିବା ତାଳ ଗଛର ପ୍ରତ୍ୟେକଟି ଅଂଶ ତାଳ ଗଛ ନଡିଆ ଗଛ ଛ ଆମେ ପ୍ରତ୍ୟେକଟି ଅଂଶ ଆମେ ବ୍ୟବହାରରେ ଲଗେଇଥାଉ। ତଥାପି ଏ ମଣି
ଯେମିତି କିି ନଡିଆ ଗଛର ଫଳ ତ ଖାଆନ୍ତି ଫଳ ଖାଇବା ସହିତ ଆମେ କଣ କରନ୍ତି? ତାର ପତ୍ରକୁ ବି ବିଭିନ୍ନ କାମରେ ଲଗାନ୍ତି ଯେମିତି ଆମର ଝାଡୁ ହୁଏ ତା ବିଭିନ୍ନ କାମରେ ଲଗାନ୍ତି ଯେମିତିକି ଆମରଝାଡୁ ହୁଏ ତ ପତ୍ରକୁ ଆଣିକି ଶୁଖେଇକି ବାହାର କରାଯାଏ ତା ଢାଳକୁ ଜଳଣି ଜାଳେଣି ରୂପେ ବ୍ୟବହାର କରାଯାଏ ସେ ଯୋ ତାର ଆମର କଣ ତା ଦେହ ଗଣ୍ଡି ଟାକୁ ବିଭିନ୍ନ କାମରେ ଲଗାଯାଏ।
ହଁପରା ଏଇ ଯୋଉ ମସିନା ତିଆରି କରାଯାଏ। ଗୋଡ ପୋଛା ବି ମଧ୍ୟ ତିଆରି କରାଯା ଯାଏ ବହୁତ କିଛି କରାଯାଏ ହଉ ତାହେଲେ ରାତି ତ ହେଇଗଲାଣି ଯଅ ଖାଇବ ଆଉ ପରେ କଥା ହବା।
ହଁ ଠିକ ଅଛି।
ହଁ ରଖୁଛି।
ଆଜ୍ଞା।